ଅଁ
ହାଲୋ
ହାଲୋ ହାଲୋ
ଆଜ୍ଞା
ହାଏ କଣ କରୁଚୁ? କଣ କରୁଚୁ ତୁ ବ ସିଚୁ ଖାଇସାରିଲୁଣି?
ହଁ ଖାଇ ସାଇଲିଣି।
ଦେହ ଭଲ ଅଛି ତର? କଣ ଖାଇଥିଲୁ ହଁ ମୋ ଦେହ ଭଲ ଅଛି। କ ଣ ଖାଇଥିଲୁ।
ଖାଇନ ଭାତ ଡାଲି ଆଳୁଭଜା।
ଓହୋ କିଏ କରିଥିଲା ରୋଷେଇ ତୁ ନା ଛୁଆ ବୋଉ। ବୋଉ କରିଥିଲେ। ଓହୋ ଆଉ ତୋ ଦେହଭଲ ଅଛି। ଆଉ ରଜ ପାଇଁ ଡ୍ରେସ୍ କିଣିସାରିଲୁଣି ନା କିଣିନୁ। ମୁଁ କହିଲି ରଜ ପାଇଁ ଡ୍ରେସ୍ କିିଣିି ସାରିଲୁଣି ନା କିଣିନୁ। କିଣିିନାଉ କଣ ଆଣିବୁ ଡ୍ରେ ଡ୍ରେସ୍ ଆଣିବୁ ନା ଶାଢୀ ଆଣିବୁ। ଡ୍ରେସ୍ ଆଣିବୁ। ଅନଲାଇନ ନା ଅଫଲାଇନ୍ ଆଣିବୁ। ମୁଁ ଡ୍ରେସ ଗୋଟେ ଭାବୁଛି ଆଣିବି ବୋଲି। ନହଲେ ଗୋଟେ ଡ୍ରେସ୍। ନହେଲେ ଗୋଟେ ଶଢୀ ଦେଖ୍ ହାଲୋ। ମମି ତ କହୁଚି ଶାଢୀ ଆଣିଆ ଲାଗି। ଶାଢୀ ଗୋଟେ ଆଣିବା ଆଉ। ଶାଢ଼ୀ ତ ଶାଢୀ ତ ପିନ୍ଧିକି ବୁଲି ହ ମୋର ନା। ମୁଁ କହିଲି ଶାଢୀ ତ ପିନ୍ଧିକି ବୁ ପ୍ରି ହବନି ନା ସେଇଥିପାଇଁ ଡ୍ରେସ୍ ଗୋଟେ କୁର୍ତ୍ତି ଆଣିବି ସମ୍ବଲପୁର କୁର୍ତ୍ତୀ ଆଣିବି। ସମ୍ବଲପୁରୀ କୁର୍ତ୍ତୀ ଟା ବଢିଆ ଲାଗେ। ପିନ୍ଧିବା ପାଇଁ ନୁହଁ। ପୁରା ସଫ୍ଟ ଲାଗେ ଯୋଉ କୁର୍ତ୍ତୀ ଗୁଡା ପୁରା ପିଓର କଟନ ନା ଭଲ ଲାଗେ। ପିନ୍ଧିବା ପାଇଁ କଣ କହୁଛୁ।
ତୁ ଆଣିଥିଲୁ ପା ଗୋଟେ ହଁ ଆଣିଥିଲୁ ପା ଗୋଟେ
ଆଉ ଗୋଟେ ଫୁଲ ହାତ ବାଲା ସମ୍ବଲପୁରୀ କୁର୍ତ୍ତୀ ଆଣିବି ଆଉ ସମ୍ବଲପୁରୀ ଟା ଭଲ ଲାଗେ ପ୍ରିଣ୍ଟ ଟା ବଢିଆ ଲାଗେ ସମ୍ବଲପୁରୀ କୁର୍ତ୍ତୀ ସବୁ ମାନେ କୁର୍ତ୍ତୀ ଠାରୁ ନୁହଁ। ଭଲ ଲାଗେ ଫଟୋରେ ବଢିଆ ଆସେ। ନାଇଁ ନାଇଁ ଅପ୍ରିତା କଲେକ୍ସନ ନୁହଁ। ସେଇଟା ହଉଛି ନ ନର୍ମାଲି ଦୋକାନରୁୁ ନେଇ ନେଇକି ଆସିବେ ଆଣିଲା ପରେ ପିନ୍ଧିବି ଆଉ ସେଟା ନିଜେ ତିଆରି କରିକି ପିନ୍ଧିବି ଆଉ। ହଁ ଆସିବ ଆଉ ନିଜ କ ପଡା କପଡା ନେଇକି ଦୋକାନରୁୁ। ହଁ ଦୋକାନ ନେଇକି ହଁ ହଁ ଡ୍ରେସ୍ କପ୍ ଡ୍ରେସ୍ କପଡା ମାନେ ଖାଲି ଡ୍ରେସ୍ ପାଇଁ ଥାନ କପଡା ଯୋଉଁ ହଁ ଥାନ କପଡା ଯୋଉ ହ ଥାନ କପଡା ଆଣିକି ସିଲେଇ କରି ଫୁଲ୍ ହାତ ବାଲା ଆଣି ପିନ୍ଧିବ ହେଲା। ମୁଁ ପି ଗୋଟେ ଆଣିବି। ଫୁଲ ହାତ କରିକି ମୋର ପ୍ୟାଣ୍ଟ ଅଛି ଆଉ ହେଉଛି ଇଏ କରିକି ପିନ୍ଧିବା ହେଲା ରଜରେ ଆମ ଘରୁ ଆସ୍
ହଁ କୋଉଁ ଦିନ ଆଣିବୁ ନା କୋଉଁ ଦିନ ଆଣିବୁ?
ମୁଁ ଆସୁନୁ କାଲି ଆଡକୁ ଆସୁନୁ କାଲି ପହର ଦିନ ହଁ ହଁ କାଲି ପହର ଦିନ ଆସେ ଯାଇକିରି ନେଇ ନେଇକି ଆସିବା ହଁ ରଜରେ ରଜରେ ପିଠା ପଣା ହବ ନା ଏଥର ନା ହବନି? ପହରି ଦିନ ହଉ ପହରିଦିନ ଆସିବୁ ଯିବା। ଏଥର ପିଠା ପଣା ହବ ଆମର ହେଲା ଆଉ ଓହୋ ଗାଁରେ ଦୋଳିି ଲା ଲାଗୁଛି ନା ଲାଗ୍ ଗୁନି। ମୁଁ କହିଲି ଗାଁରେ ଦୋଳି ଲାଗୁଛିି ନା ଲାଗ ଗୁନି ଲାଗୁଛି ଓହୋ ଆମ ଗାଁରେ ତ ରଜରେ ପାଲା ବି ହୁଏ ନା? କେତେ ବର୍ଷ ହେଲାଣି ପାଲା ହଉ ଆମ ଗାଁରେ, କେତେ ବର୍ଷ ହେଲାଣି ପାଲା ହଉଛି ଆମ ଗାଁରେ?
କେବେଠୁ ତ ହଉଛି କେବେଠୁ କେହି ମାନେ ଜାଣେନା ଠିକ ସେ। ଦୁଇଶ ତିନ୍
ହଁ ବହୁତ ବର୍ଷା ହେଲାଣି ଯାହା ଆଉ ରଜରେ ଆମେ ଗୋଟେ ଯୋଉ କୁହନ୍ତିନି ଓଡିଆ ପରମ୍ପରା ତିନିଶହ ବର୍ଷ, ବହୁତ ପୁରୁଣା ସଂସ୍ଥା ନୁହଁ। ଆମ ଗାଁରେ ଯୋଉ ଆଉ ହଉଛି ଯାହା ହଉ ରଜରେ ଗୋଟେ ପର କଲଚର ଗୋଟେ ଯୋଉ ନୁହଁ, ଆମ ଗାଁ ରେ ବଢିଆ ହୁଏ ନା? ପୁରା ପାଲା ହୁଏ ଝିଅ ମାନେ ସବୁ ସଜବାଜ
ହ୍ୟାଲୋ।
ହଁ ହ୍ୟାଲୋ। ହଁ ଯିବି ଦେଖିକି ଯଦି ଯିବା ସେଠିକି ଫାଙ୍କା ଥିବେ ଯିବି ଆଉ। ହଁ ହ୍ୟାଲୋ। କଉନୁ ଫାଙ୍କା ଥିଲେ ଯିବି। ଆଉ ଖାଇଥିଲୁ କଣ ତୁ? ହଁ ଯିବି। ତୁ ଖାଇଥିଲୁ କଣ?
ଖାଇ ତୁ କଣ ଖାଇଥିଲୁ?
ମୁଁ ଭାତ, ଡାଲି ଆଉ ହଉଛି ମିଲ ମିକର ତରକାରୀ ଆଉ ପୋଟଳ, ଆଳୁ ଭଜା ଆଉ ଆଳୁ ଚଟଣି, ଆମ୍ବ
ଆଳୁ ଚଟ୍
ସେଦିନ ଆମେ ଯୋଉ ଚିକେନ କରିଥିଲେ ଭଲ ଲାଗୁଥିଲା ନା ଯୋଉ ଅଷ୍ଟପ୍ରହରୀ ଦିନ ତା ପୂର୍ବ ଦିନ ହଁ ରୋଷେଇ କିଏ କରି ଥିଲା ମୁଁ କରିଥିଲି ନା
ହଁ ତୁ ପା କରିଥିଲୁ।
ତୁ ରୋଷେଇ ଶିଖିଗଲୁଣି ନା ଚିକେନ୍? ଚିକେନ ରୋଷେଇ ଶିଖିଗଲୁଣି ନା? ଶିଖିନୁ ହଉ ଶିଖିଯିବୁ ଆଉ। ହଉ ଶିଖି ଯିବୁ ଆଉ। ହଉ ରଜରେ ରଜରେ ତିନି ଦିନ ଯା ନୂଆ ଡ୍ରେସ ତିନିଟା ନୂଆ ଡ୍ରେସ କରିବୁ ନା ଗୋଟେ? ମୁଁ ସେଇ ତ ଭାବୁଛି ସେଇ କୁର୍ତ୍ତୀ ଗୋଟେ କରିଦେବି ସେଇ ଚାରିଶହ, ପାଞ୍ଚଶହ ଭଳିଆ ପଡିବ। ସିଲେଇ ବୋଧେ ଶହେ ଦିଶହ ଭଳିଆ ପଡିବ। ପାଶ ଟଙ୍କାରେ କୁର୍ତ୍ତି ଗୋଟେ ହେଇଗଲା। ଶାଢ଼ୀ ଗୋ ନେଇ ଆସିଥିବି ଫାଷ୍ଟ ଦିନ ଡ୍ରେସ ପିନ୍ଧିଦେବି ସେ ସେକେଣ୍ଡ ଦିନ ଏକ୍ସଜାମ ଅ ଆଉ ହଉଛି
ଶାଢୀ ଗୋଟେ ବଢିଆ ଶାଢୀ ରେ ଅଛି ପଠେଇମି ଦେଖିବୁ ନା? ମି ବଢିଆ ଲାଗୁଛି ଦିଟା ବଢିଆ ବଢିଆ କଲର ଅଛି
ହଁ ହଁ।
ପିଙ୍କ ଟାଇପ ର ଗୋଟେ ଆଉ ଗୋଟେ ଭଲ ଭଲ
ହଁ ହଁ। ଆଉ ଖାଇଥିଲୁ କଣ, ଆଉ ଛୁଆ ବୋଉଙ୍କ ଦେହ ଭଲ ଅଛି।
ହଁ ଭଲ।
ଛୁଆ ବୋଉ ହେରା ଖାଇସାରିଲେନି ନା ଖାଇନାହାନ୍ତି।
ହୁଁ ସବୁ ଖାଇ ସାରିଲେଣି। ହଁ।
ଓହୋ ଆଉ ବର୍ଷା ହେଇଥିଲା ଗାଁ ଆଡେ।
ବର୍ଷା ହେଇନି ବର୍ଷା ଉଠେଇକି ରହିଛି। କାଲି ହେଇଥିଲା। ଆଜି ହେଇନି ଆଜି ପୁରା କିନ୍ତୁ କାଉଁଳିଆ ପାଗ ହୁଁ।
ଆଉ ସାନ ବାପା ସାନବୋଉ କଣ କରୁ ଚନ୍ତି ସେରା ଆମ୍ୱ ପାଚିଛି ନା ପାଚିନି।
ହଁ ଆମ୍ବ ମାନେ ବହୁତ ଆମ୍ବ ସବୁ ଗଛରେ ଆମ୍ବ ପାଚିଛି।
ଓହୋ।
ତମ ଗଛରେ ବି ପାଚି ଥିଲା। ତମ ଗଛରେ ଗୋଟେ ଆମ୍ବ ଥିଲା।
ଗୋଟେ ଆମ୍ୱ ଥିଲା।
ଗୋଟେ ନା ଦିଟା ଥିଲା ଏ ଭାଉଜ କହୁଥିଲା ବୋଲି ମୁଁ ସେଦିନ ଛୁଆପା ଯାଇଥିଲେ ସେଠି ଟିକେ ହେଲା ବସିଥିଲେ ସେଠି ହେଲା। ଆଉ ସେ ବି ଭିତୁରୁକୁ କୋଉଠୁ ଗଳିକି ରହିଗଲୁ ତ ଆଉ ଦେଖାହଉନି। ଦେଖିନାହାନ୍ତି। ସେ ବସିଥିଲେ ସେଇଠି କୋଉଠି ଖରା ହଉଥିଲା ତ ହଁ। ରହିକି ଗୋଟେ ପାଚି ଯାଇଛି। ଗୋଟେ ଛୁଆ ପାଇଁ ଆଣିଲେ ଭାଉଜ ରେ କିନ୍ତୁ ଛୁଆ ବାପା ଆଣିକି ଖାଇଲେ। ସେ ଦେଖିଲେନି ହେଲେ। ଚୁନି ମାନେ ରଖୁନାହାନ୍ତି।
କେତେ କେତେ ପ୍ରକାର ଆମ୍ବ ଅଛି କହିଲୁ। ଗୋଟେ ତ ହେଲା ବାଇଗଣ ପଲ୍ଲି ଆମ୍ବ ଗୋଟେ ଗୋଟେ ହଉଛି କାଳିମେଘା ଆମ୍ବ ବାଇଗଣ ପଲିଆ ଆମ୍ବ କାକୁଡିଆ ଆମ୍ବ। ଆଉ କି ଆମ୍ବ ଅଛି।
ସୁନ୍ଦରୀ ଆମ
ହଁ ସୁନ୍ଦରୀ ଆମ୍ବ ଆଉ ନାକେଇ ଆମ୍ବ। ବଢ଼ିଆ ଲାଗେ ଆମ୍ବ ଆମ୍ବ ସିଜିନ୍ ହିଁ ଆମ୍ବ ଭଲ ଲାଗେ। ଏନା ବା କି ଏଇ ଯୋଉ କିଣା ଆମ୍ବ ଏତେ ଭଲ ଲାଗେନି। ନା ହଁ କିଣା ଆମ୍ବ ଏତେ ଭଲ ନୁହଁ। ବାକି ସିଜିନ୍ ଅନୁସାରେ ଆମ୍ବ ଟା ଭଲ ଲାଗେ।
ଇଏ ଭଳିଆ ହବ।
ହଁ ଆମ୍ବଟା ଏଇଟା ଦେଶୀ ଆମ୍ବ ଟା ଭଲ ଖାଇବାକୁ ଭଲ ଲାଗେ କାଟିକି ଭଲ ଲାଗିବ ଦେହ ପାଇଁ ବି ଭଲ ସେଇଟା ହାଇବ୍ରିଡ଼ ଆମ୍ବ ଗୁଡାକ କିଣା ଆମ୍ବ ଏତେ ଭଲ ନୁହଁ। ଆଉ ପଢ଼ା ପଢ଼ି ଚାଲିଛି ତୋର ନା ଚାଲିନି, କଣ ପଢ଼ୁଛୁ ଏଇନା?
ଏବେ ଯାଉଛି କମ୍ପ୍ୟୁଟର କ୍ଲାସ୍।
ଆଚ୍ଛା ଆଚ୍ଛା କମ୍ପ୍ୟୁଟର କ୍ଲାସ ରେ କଣ ପଢ଼ା ହଉଛି ଏଇନା?
ଏକ୍ସେଲ୍।
ଓ ହୋ ସରିଲାଣି ନା ଚାଲିଛି ଏକ୍ସେଲ୍?
ନାଇଁ ଯାଉଚି। ଏଇ ଯାହା ଦି ଦିନ
ଓହୋ ଆଉ ସକାଳେ କଣ ଖାଇଥିଲୁ?
ସକାଳେ ଖାଇଥିଲି ପଖାଳ। ପଖାଳ ଆଉ ଶାଗ। ପଖାଳ ଆଳୁ ଭର୍ତ୍ତା।
ଆଜି ତ ଆଇଁଷ ଖାଇ ନଥିବୁ ନିରାମିଷ? ସତ ନା?
ବର୍ଷା ଏଇଠି ପୁରା ଉଠେଇଛି କାଲି ବର୍ଷା ହେଇଥିଲା ଗାଁ ରେ ନା ହେଇନି?
ହଁ କାଲି ବା ହେଇଛି ବର୍ଷା ପ୍ରବଳ ହେଇଛି ଆଜି
କାଲି ଏଇଠି ପ୍ରବଳ ଆ ଆମ ଏପଟେ ପ୍ରବ ପ୍ରବଳ ନୁଁହ କିନ୍ତୁ ବିଜୁଳି ଘଡ଼ଘଡ଼ି ଶବ୍ଦ ଯେ ଏତେ ଜୋରରେ ହଉଥିଲା ଅଧଘଣ୍ଟା ଧରିକି ପୁରା ବିଜୁଳି ଘଡ଼ଘଡ଼ି ର ଶବ୍ଦ ହଉଥିଲା ବହୁତ୍ ଜୋରରେ। ବର୍ଷା ଅଳ୍ପ ହେଇଛି। କିନ୍ତୁ ରାତିରେ ପୁରା ଥଣ୍ଡା ଲାଗିଲା ଶୋଇଗଲା ହଁ ପରା। ଆଉ ରଜ ପାଇଁ ସବୁ ଉ ରଜ ପାଇଁ ଷ୍ଟେସନାରୀ ଜିନିଷ ସବୁ ଆଣିସାରିଲୁ ନା ଆଣିନୁ?
ନା କିଛି ଆଣିନି ତ ଗଲେ ବଜାର ଆଣିବି ଆଉ।
ହ ହଁ ଫାର୍ଷ୍ଟ ହଉଛି ସ୍କ୍ରବିଙ୍ଗ ସ୍କ୍ର ହଁ ମୁଁ କହିଲି ଯଉ କସ୍ମେଟି ଜିନିଷ ଯଉ ନୁହଁ। ନେଇ ଆସିବୁ ଯୋଉ ସ୍କ୍ରବିଂ ଆଉ ହଉଛି ଯୋଉ ଫେସ ମାସ୍କ ଫେସରେ ହିମାଳୟର ଲଗେଇବୁ ଭଲ ଲାଗିବ ମୁଁହ ଟା ପୁରା ଥଣ୍ଡା ଥଣ୍ଡା ଲାଗିବ।
ହଁ କୋଉଠି ଅନଲାଇନ ଅନଲାଇ ଅର୍ଡର କରିବା ହେବା ନା?
ନାଇଁ ଅନଲାଇନ ନୁହଁ ଅଫଲାଇନ ନେଇ ଆସିବୁ ପନ୍ଦର ଟଙ୍କା ନବ
କୋଉଠି କେଜାଣି ମିଳେ ଆମ ଏଠି ମିଳେନି ବୋଧେ ଓହୋ ହୋ ହଉ ମୁଁ ଗଲେ ତତେ ଫୋନ କରମି ହେଲା।
ହଁ ହଁ,
ଆଉ ଛୁଆ ବୋଉ ଘରିଆ କଣ କରୁଛନ୍ତି?
ବଉ କଣ ପାଣି ଆଣିବାକୁ ଯାଇଛି ବୋଧେ
ଓ ହୋ, ଆଉ ପୋଖରିରେ ମାଛ ଧରାହେଇଥିଲା ନା ହେଇନାଇଁ।
ମାଛ ଯା ସେଇ ଦିନ ଧରା ହେଇଥିଲା ଆଉ ଧରା ହେଇନି ମାଛ ବେଶୀ ନାହାନ୍ତି ପୋଖରିରେ। ହଁ ଆସିଥିଲା ଚୁନା ମାଛ ଆସିଥିଲା ବା ଆଉ ମାଛ ବେସି ନାହାନ୍ତି।
ଚୁନା ମାଛ ହେଇଥିଲା ଆମର ବି ଚୁନା ମାଛ ନେଇକି ଆସିଥିଲା ନନା।
ହୁଁ,
ତୋତେ ଶାଢୀ ପିନ୍ଧିବାକୁ ଭଲ ଲାଗେ ନା ଡ୍ରେସ ପିନ୍ଧିବାକୁ ଭଲ ଲାଗେ।
ମୋତେ, ହଁ ଡ୍ରେସ ଶାଢ଼ୀ
ଭଲ ଲାଗିବ। ଏଠିକି ଆଣୁନୁ ଗୋଟେ ସ୍ମୁଥ୍ ଶାଢୀ ଗୋଟେ ସ୍ମୁଥ ତ୍ରୋନ ସମ୍ବଲପୁରୀର ହଁ ଆମର ଓଡିଆ କଲଚର ସବୁଠୁ ବେଷ୍ଟ ସମ୍ବଲପୁର ସାଢ଼ୀ।
ହୁଁ ସମ୍ବଲପୁରୀ ଶାଢ଼ୀ ଟା
ସମସ୍ତଙ୍କୁ ଭଲ ମାନେ ସମ୍ବଲପୁରୀ ଡ୍ରେସ୍ ବି ପ୍ରିଣ୍ଟ ଟାଉଟ ଗୁଡାକ ବହୁତ ଭଲ ଭଲ ଆସେ ସମ୍ବଲପୁରୀ ର ଆଉ ପିନ୍ଧିଲେ ଲୁକ୍ ବି ବଢିଆ ଆସେ ସମସ୍ତେ ସାଙ୍ଗର ସ ସବୁ କମ୍ବିନେସନ ସ୍କିନ୍ କୁ ବି ଭଲ ମାନିବ ସମ୍ବଲ ଡ୍ରେସ ଟାନୁଁହ ସମ୍ବଲପୁରୀ ଶାଢୀ ସବୁ ସ୍କିିନ ପାଇଁ ବି ଯୋଉ ସଫା କଣ ଗୋରା କଣ କଳା କଣ ସମସ୍ତଙ୍କୁ ସମ୍ବଲପୁରୀର ପ୍ରିଣ୍ଟ ଆଉଟ ଡ୍ରେସ ଶାଢୀ ସବୁ ଭଲ ଲାଗେ ନା? ହୁଁ ରଜ ପରେ କଣ କଣ ଯାଇକି ପୁଣି ରଥ ଯାତ୍ରା ରେ ନା
ହଁ,
ରଥଯାତ୍ରା ହଁ ରଥଯାତ୍ରା ହଁ ବୁଲିବାକୁ ଯିବା ଦେଖ ଯିବା ପାଇଁ ହେଲେ କହିବି ଆଉ।
କୋଉଠି କି ଯିବୁ?
ଯିବା ଏଠି ଆସିଲେ ଆମେ ବୁଲିବାକୁ ଯିବା ଦୋଳି ଖେଳିବା ପାର୍କ ଯିବା ଦୋଳି ଖେଳିବା ଦୋକାନରେ ପାନ ବି ବିକ୍ରି ହୁଏ ପାନ ବି ଖାଇବା। ରଜପାନ ଫିଷ୍ଟ ବି କରିବା ରଜରେ।
ହୁଁ।
ରଜ ତ ରଜ ତ ତିନି ଦିନ ହୁଏ ବେସିକାଲି ଯୋଉ ଫାଷ୍ଟ ରଜ ଦିନ ଆମର ତ ଏପଟେ ପାଞ୍ଚ ଦିନ ରଜ ଫାଷ୍ଟ ରଜ ଦିନ ତ ସଜବାଜ ସେକେଣ୍ଡ ଦିନ ତ ହଉଛି ଯୋଉ ପହିଲି ରଜ। ସେଦିନ ତ ଏଥର ତ ପହିଲି ରଜ ତ ସୋମବାର ପଡୁଛି ନା ପହିଲି ରଜ ତା ପର ଦିନ ତୃତୀୟ ରଜ ମଙ୍ଗଳବାର ଦିନ ଚତୁର୍ଥ ଦିନ ତ ହଉଛି ବସୁମତୀ ସ୍ନାନ ପଞ୍ଚମ ଦିନ ତ ଭୂମି ଦାହନ ଆଉ ପା ପା ପାଞ୍ଚ ଦିନ ପର୍ଯ୍ୟନ୍ତ ଝିଅ ପିଲା କିଛି କାମ କରନ୍ତିନି ନା ଆମେ ତ କିଛି କାମ କରବାନି ଖାଲି ବସିକି ପିଠା ପଣା ଆମ୍ବ ପଣସ ଏସବୁ ଖାଇବା
ଇସ୍କନ ଯିବାନା ଗଲେ ରଜକୁ ଏବେ ଇସ୍କନ ର ଆହୁରି ଭଲସେ ସବୁ
ହଁ ହଁ ହେଇଯାଇଥିବ ମୁଁ କହିଲି ରଜରେ ପୋଡ ପିଠା ତତେ ଭଲ ଲାଗେନା ଖାଇବା ପାଇଁ? ପ୍ରକୁତରେ ପୋଡ ପିଠା ଟା ସବୁଠୁ ବ ଟେଷ୍ଟ ବି ପୁରା ଟେଷ୍ଟି ଲାଗେ ନା ବଢିଆ ଲାଗେ ରଜରୁ ପୋଡ ପିଠା ଖାଇବା ପାଇଁ ମତେ ତ ବଢିଆ ଲାଗେ ରଜରେ ପୋଡ ପିଠା ଫାଙ୍କା ଟାଇମରେ ଭଲ ଲାଗିବନି କିନ୍ତୁ ର ସେଦିନ ଯଉ ପୋ ପିଠା ଆସେ ବଢିଆ ଲାଗେ ଫାଙ୍କା ଦିନ ପାନ ବି ଭଲ ଲାଗିବନି କିନ୍ତୁ ରଜ ଦିନ ଯୋଉ ପାନ ସେଟା ବି ବଢିଆ ଲାଗେ ପୁରା ବଡ ପାନକୁ ଟେଷ୍ଟ ଅଲଗା ଆସେ। ତ ବଢିଆ ରଜ ଦିିନ ମୁଁ ପାଞ୍ଚ ଦିନ ଯାକ ପୁରା ସଜ ହେଇକି ଝିଅ ମାନେ ଆମେ ସବୁ ରୁହନ୍ତି ନା
ହଁ